ଶୁଭସ୍ ସଂଙ୍ଗ।
ଶୁଭ ସକାଳ।
କଣ କରୁଚ?
ମୁଁ ବସିଅଛି ତମେ କଣ କରୁଛ?
ମୁଁ ଏଇଠି ଖାଉଅଛି।
ହଉ ଠିକ୍ ଅଛି।
ତୁମ ଦେହ ଭଲ ଅଛି?
ହଁ ମୋ ଦେହ ତ ଭଲ ଅଛି। କଣ ତମ ଦେହ ବି ଭଲ ଅଛି?
ହଁ ମୋ ଦେହଟିକିଏ ଭଲ ଅଛି। ଆଜିକାଲି ସମୟରେ ତ ପାଗ୍- ପାଗଯୋଉ ଭଳିଆ ପରିବର୍ତ୍ତନ ହୋଉଛି ଦେହ କେତେ ଏଣେ ବି ଖରାପ୍ ହେଇଯାଉଚି। କାରଣ ଆଜିକା ସମୟରେ ଭାଇରାଲ ଜର ଏ ସବୁ ଅଧିକ ଦେଖିବାକୁ ମଧ୍ୟ। ତ ମିଳୁଚି। ଦେହ ଖରାପର ବୋଧେ-
ହଁ ଖରାପ ତ ଦେହ ହୋଉଚି। ଆଜି ଟିକିଏ ଶୀଘ୍ର ଉଠିଗଲିନି। ଭାବିଲି ସକାଳର ଶାନ୍ତ ପରିବେଶକୁ ଉପଭୋଗ କରିବି।
ତାହେଲେ ମୁଁ ମଧ୍ୟ ସକାଳୁ ଆଜି ଶ ଶୀଘ୍ର ଉଠିଛି। କାରଣ ଆଜିକା ସମୟରେସ- ଏବେ ତ ଦଶଟା ଏଗାରଟା ବେଳକୁ ତ ଖରା ହୋଉଚି। କିନ୍ତୁ ସକାଳ ସମୟଟି ବହୁତ୍ ଭଲ ଲାଗୁଚି। ସକାଳର ଯୋଉ ଶାନ୍ତ ପରିବେଶ୍। ମ ମନୋରମ ପରିବେଶ। ଥଣ୍ଡା ପବନ ବୋହୁଚି। ପକ୍ଷୀମାନେ ଯୋଉ କୁହୁ କୁହୁ କରିକି ଡାକୁଚନ୍ତି ଏବଂ ସୂର୍ଯ୍ୟ ଧୀରେ ଧୀରେ ଉଦୟ ହୋ ଚନ୍ତି। ତାହା ଦେଖିବା ପାଇଁ ବହୁତ ଭଲ ଲାଗେ।
ସତରେ ସକାଳର ଏହି ଦୃଶ୍ୟ ମନକୁ ଏକ ଅଲଗା ଶାନ୍ତି ଦେଇଥାଏ। ଦିନର ଅନ୍ୟ କୌଣସି ସମୟରେ ଏପରି ପରିବେଶ ମିଳେ ନାହିଁ।
ହଁ ତମେ ଠିକ୍ କହିଛ। ମୁଁ ତ ପ୍ରତିଦିନ ସକାଳୁ ଅ ବୁଲେ। ମାନେ ମୁଁ ଦିଏ। ଦୌଡା ଦୌଡି ବି କରେ କିଛି ସମୟ ସଖାଳେ ନ ବିତେଇଲେ। ମନ ଓ ଶରୀର- ଅ ଭଲ ରହେନି। ତ ସେଥିପାଇଁ ଯେତେ ସକାଳୁ ଉଠି ଆମକୁ ମ ଅ କିଛି ସମୟ ସକାଳର ସୂର୍ଯ୍ୟ ଉଦୟ ଏବଂ ପକ୍ଷୀମାନଙ୍କର ଯୋଉ କୁହୁ କୁହୁ ଡାକୁଚନ୍ତି। ତାହା ସବୁ ଶୁଣିଲେ ଆମ ମନ ଶାନ୍ତ ରହେ ଏବଂ ବହୁତ୍ ଭଲ ଲାଗେ ମଧ୍ୟ।
ଆଜି ମୁଁ ସକାଳୁ ଉଠିକି ବହୁତ୍ ଜଲଦି ଉଠିବାକୁ ଯାଇଥିଲି। ସେ ତାପରେ ମୁଁ ସକାଳୁ ଉଠି ପାର୍କକୁ ଯାଇଥିଲି। ପାର୍କରେ ବହୁତ୍ ସୁନ୍ଦର ଲାଗିଲା। ସେ ବି ସକାଳର ସୂର୍ଯ୍ୟ ଉଦୟ ଦେଖି, ପକ୍ଷୀ ମାନଙ୍କର କୁହୁ କୁହୁ କୁହୁ କୁହୁ କୁହୁ। କୁହୁ ଡାକ ମୋତେ ଅତି ମନମୋହିତ କରିଦେଇଥିଲା। କୋଇଲିର ଯୋଉ ସ୍ୱର। ମୋ ମନକୁ ଶାନ୍ତି ଦେଇ ଦେଇଥିଲା। ତମକୁ କଣ ଭଲ ଲାଗେ?
ହଁ ମତେ ତ ବହୁତ୍ ଭଲ ଲାଗେ। ଆରେ ବା। ତମେ ତ ଆଜି ପାର୍କ ଯାଇ ତ ବୁଲାବୁଲି କରିକି ଆସିଚ। ବହୁତ୍ ଭଲ ଲାଗୁଥିବ ତମ ମନ? ବୁ ଏବେ ତମ ଶରୀର ବି ବହୁତ୍ ଭଲ ଥିବ। ସେମିତି ମତେ ବି ମଧ୍ୟ ବହୁତ୍ ଭଲ ଲାଗେ। ସକାଳୁ ଉଠି ଅଁ ଯୋଉ ଶାନ୍ତ ପରିବେଶ ଥାଏ। ତାହାକୁ ଟିକିଏ ଉପଭୋଗ କରିବାକୁ ମତେ ମଧ୍ୟ ବହୁତ୍ ଭଲ ଲାଗେ। ଏବଂ ମ ମାନେ ମୋର ଉଭୟ ଶରୀର ସତେଜ୍ ମଧ୍ୟ ରହେ।
ହୁଁ
ସକାଳର ଯୋଉ ଚାଲିବା ବାୟାମ ଯୋ ଯୋଗ ଅଭ୍ୟାସ୍ ଅ କଲେ ଶରୀର ସୁସ୍ଥ ରହେ। ମାନସିକ ଚାପ ମଧ୍ୟ କମିଯାଏ।
ହୁଁ ଆଜିକାଲି ଲୋକମାନେ ରାତି ବେଳକୁ ମୋବାଇଲ ବ୍ୟବହାର କରିଦେଇ ଡେରିରେ ସୁଅନ୍ତି। ଓ ସକାଳର ଏଇ ସୁନ୍ଦର ପରିବେଶରୁ ବଞ୍ଚିତ ହୋଇଯାଆନ୍ତି ନା।
ହଁ, ତମେ ଠିକ୍ କହିଲ। ପ୍ରକୃତି ସହିତ ଯୋଡି ରହିବା ପାଇଁ ସକାଳେ ଶୀଘ୍ର ଉଠିବା ଆବ୍ ଆବଶ୍ୟକ। ଅଭ୍ୟାସ୍ ଟାକୁ ଆମେ ଏଇ ଯୋଉ ସଖାଳୁ ସକ୍ ଖାଳୁ ଉଠିବାର ଅଭ୍ୟାସଟାକୁ ଆମେ ଗଢି ଉଠିବା ରକାର। ଆଉ ତମେ ଯୋଉ କହିଲ ରାତି ବେଳକୁ ଲୋକ୍ କମାନେ ମୋବାଇଲ୍ ବ୍ୟବହାର କରିକି ଦେରିରେ ଶୋଉଛନ୍ତି, ତାହା ଅବଶ୍ୟ ସତ କଥା। ଲୋକମାନେ ଡେରିରେ ଶୋଉଛନ୍ତି, ଡେରିରେ ଉଠୁଛନ୍ତି। ଯୋଉ ଦ୍ଵାରା କି, ସେମାନେ ସକାଳର ଶାନ୍ ନ୍ତ ପରିବେଶକୁ ସେମାନେ ଉପଭୋଗ କରିପାରୁନାହାଁନ୍ତି। ଏବଂ ଅଁ ତାଙ୍କର ମନ ଶାରୀରିକ ସ ଚାପ ମଧ୍ୟ ଅଧିକ ରହୁ ଚି, ମାନସିକ ଚାପ ମଧ୍ୟ ଅଧିକ ରହୁଚି। ଯେତେ ସଖାଳୁ ଆମେ ଉଠିବା, ସେତେ ଆମ ମନସ୍ ସ୍ଥିର ରହିବ। ଏବଂ ମନ ମଧ୍ୟ ଶାନ୍ତ ମଧ୍ୟ ରହିବ।
ରହିବ। ହଁ। ଦେଖ, ଛୋଟ ଛୋଟ ପିଲାମାନେ ମଧ୍ୟ ପାର୍କରେ ଖେଳୁଚନ୍ତି। ଓ ବୟସ୍କ ଲୋକମାନେ ବୁଲିବାକୁ ଆସିଚନ୍ତି। ସମସ୍ତଙ୍କ ମହନ ମନ୍ ମୁହଁରେ ଖୁସି ଦେଖାଯାଉଛି।
ହଁ, ସଙ୍କାଳର ଶାନ୍ତ ପରିବେଶ ମନକୁ ନୂତନ ଆଶା ଉତ୍ସାହ ଓ ଶକ୍ତି ପ୍ରଦାନ କରେ, ସଖାଳେ ତ ଛୋଟ ଛୋଟ ପିଲାମାନେ ମଧ୍ୟ ପାର୍କରେ ମଧ୍ୟ ଯୋଉ ଖେଳୁଛନ୍ତି କହିଲ, ତାହା ବହୁତ ଭଲ ଲାଗୁଥିବ। ତମେ ଯେହେତୁ ପାର୍କରେ ଅଛ ତ, ତମକୁ ବହୁତ ଭଲ ଲାଗୁଥୁ ବ ସେଠିକା ପରିବେଶ ମଧ୍ୟ ଶାନ୍ତ ଥିବ। ପିଲାମାନେ ସେଠାରେ ଖେଳୁଥିବେ, ତାଙ୍କର ସମୟ କୁ ସେମାନେ ଉପଭୋଗ କରୁଥିବେ।
ହଁ, ମୋ ମତରେ ପ୍ରତ୍ୟେକ ଦିନର ଆରମ୍ଭ ସକାଳର ଶାନ୍ତ ପରିବେଶ ସହ କରିବା ଦରକାର। କଣ? ହଁ, ନିଶ୍ଚୟ ଆଜିଠାରୁ ଆମେ ଦୁହେଁ, ପ୍ରତିଦିନ ସକାଳେ ଶୀଘ୍ର ଉଠିବା। ଏବଂ ପ୍ରକୃତିର ଏକ ଅପୂର୍ବ ଯୋଗୁଁ ଆମେ, ମୁଁ ଉପଭୋଗ ମଧ୍ୟ କରିବା। ହଁ, ସାଙ୍ଗ ଠିକ୍ କହିଲ। ପ୍ରକୃତିର ସୁନ୍ଦରୁ ଦୃଶ୍ୟ ତାହାକୁ ଦେଖି ମନମୋହିତ ହେଇଯାଏ, ନା କଣ କହୁଛ?
ହଁ, ସାଙ୍ଗ ଠିକ୍ ତମେ ଯୋଉ କହିଲ ଅ ସଖାଳ ର ଦୃଶ୍ୟକୁ ଦେଖିଲେ ମନ ଦୁଗ୍ମୁକ୍ ହେଇଯାଏ। ସଖାଳରେ ପ୍ରଥମେ ତ ସୂର୍ଯ୍ୟ ଉଦୟ ହେବା ବେଳକୁ ଆମେ ଯଦି ଉଠିଥିବା, ତାହା ଦେଖିଲେ ମଧ୍ୟ ଆହୁରି ମନ ଭଲ ଲାଗେ ଅ, ସଖାଳରେ ଯୋଉ ସମୟରେ ପରିବେଶର ପ୍ରଦୂଷଣ ମଧ୍ୟ କମ୍ ଥାଏ। ବାୟୁ ଅତ୍ୟନ୍ତ ଶୁଦ୍ଧ ଥାଏ। ତେଣୁ ଏହି ସମୟରେ ଚାଲିବା, ବ୍ୟାୟାମ୍ କରିବା ଯୋଗାଭ୍ୟାସ କରିବା, ଦ୍ଵାରା ସ୍ଵାସ୍ଥ୍ୟ ମଧ୍ୟ ଉପକାର ରହେ। ଏବଂ ଏବେ ଯୋଉ ସମୟ ଚାଲିଚି ଖରା ଦିନ, ଖରା ଦିନ ସଖାଳ ଟା ବହୁତ ଭଲ ଲାଗେ ଏବଂ ସନ୍ଧ୍ୟା ଟା ମଧ୍ୟ, ବହୁତ ଭଲ ଲାଗେ। ତ, ତା'ପରେ ଯୋଉ ଦିନମାନ ଯା'ଙ୍କ ଯୋଉ ଖରା ରହେ, ତାହା ଆମକୁ ଅ- ଖରାରା ସ-ସଯ୍ୟ କରିବା ବହୁତମ୍ କଷ୍ଟକର ହେଇଯାଏ। ତେଣୁ ସଖାଳେ ଯୋଉ ଶୀତଳ ଓ ଶୁଦ୍ଧ ପବନ ମନକୁ ପ୍ରଫୁଲ୍ଲିତ କରିଦିଏ। ଗଛର ଡାଳରେ ଯୋଉ ପକ୍ଷୀମାନେ ବସିକି ରାବ କରୁଥାନ୍ତି, ଏବଂ ପରିବେଶରେ ଯୋଉ ଫୁଲର ସୁଗନ୍ଧରେ ପରିବେଶ ମହକି ଉଠେ ଏବଂ ଶି ଏବେକା ସମୟରେ ଯଦି ଟିକେ ମାନେ କୁହୁଡି ହେଲା ଭଳିଆ ହଉଛି, ଶିଶିର ବିନ୍ଦୁରେ ଘାସ ଆରେ-ଏ ଯୋଉ ଶିଶିର ବିନ୍ଦୁ ଗୁଡିକ ପଡିିଥାଏ। ତାହା ପୁରା ଝମ୍ ଚମକି ଉଠୁଥାଏ। ଠିକ୍ କହିଲି ନା?
ମୁଁ ସାଙ୍ଗ ତମେ ଠିକ୍ କହିଲ। ପ୍ରକୃତିର ଯଉ ସୌନ୍ଦର୍ଯ୍ୟ ଦୃଶ୍ୟ, ପକ୍ଷୀମାନଙ୍କର କୁହୁ କୁହୁ ରାବ। ଲୋକମାନଙ୍କର ମନ ମୋହି ନେଇଯାଇଥାଏ। ସକାଳୁ ବୟସ୍କ ଲୋକମାନେ ଉଠି ମଧ୍ୟ ତାହାର ଆ ସୌନ୍ଦର୍ଯ୍ୟ ନେବାକୁ ଜଲ୍ଦି ଉଠି ପାର୍କକୁ ମଧ୍ୟ ଯାଇଥାନ୍ତି ଯେପରିକି ମୁଁ ମଧ୍ୟ ପାର୍କକୁ ଆସିଛି। ଏଠି ଲୋକ
ତମ ଘର ପାଖରେ ବୋଧେ ପାର୍କ ଅଛି।
ହଁ ହଁ ଆମ ଘର ପାଖରେ ପାର୍କ ରହିଛି। ଯାହାକି ସ୍ୱପ୍ନା ନାମରେ ପରିଚିତ ସ୍ୱପ୍ନା ଇଣ୍ଟରନ୍ୟାସନାଲ୍ ପାର୍କ। ଏଇ କାର୍କରେ ମତେ ସୁନ୍ଦର ଲାଗେ। ତାହାକୁ ମୁଁ ବହୁତ ଯ ବୁଲିବାକୁ ଯାଏ। ଆମ ଘର ପାଖରେ ଦୁଇ ଦୁଇଟି ପାର୍କ ଅଛି ଯାହାକି ଶରତ ପାଢ଼ୀ ବା ନ୍ୟାସନାଲ୍ ପାର୍କ ନାମରେ ପରିଚିତ ସେଇ ପାର୍କକୁ ମୁଁ ଯାଏ ଓ ମୋତେ ସକାଳୁ ଉଠି ବସିବାକୁ ବହୁତ ଭଲ ଲାଗେ। ଆଉ ସ୍ୱପ୍ନା ପାର୍କରେ ସ୍ୱପ୍ନା ବୋଲି ଗୋଟେ ଝିଅଟେ ଥିଲା। ସେ ଥିଲା ବୋଲି ତା ନାଁରେ ଗୋଟେ ପାର୍କ ଅଛି। ସେଠି ମଧ୍ୟ ମୋତେ ବହୁତ ଭଲ ଲାଗେ ବସିବାକୁ। ଆଉ ପକ୍ଷୀ ସବୁ ପକ୍ଷୀମାନଙ୍କର କୂ କୂ ରାବ ମଧ୍ୟ ମୋତେ ବହୁତ ଭଲ ଲାଗେ। ତମ ଘର ପାଖରେ ମଧ୍ୟ ପାର୍କ ଅଛି? ମତେ ଟିକେ ଜଣେଇବ ତମ ଘର ପାଖରେ ପାର୍କ ଅଛି କି।
ପାର୍କ ନାଛି ବାକି ସ୍ୱପ୍ନ ନା ଯୋଉ ଝିଅର ପାର୍କ ଅଛି ତମେ ବୋଧେ ସେ ଝିଅକୁ ଲାଇକ୍ କରୁଥିଲ।
ହଁ ମୋତେ ବହୁତ ଭଲ ଲାଗୁଥିଲା ସେ ଝିଅ ସେ ଆମ ଘର ପାଖକୁ ଆସିଥିଲା। ତାର ବଡ଼ ବାପା ହେବେ ଶରତ ପାଢ଼ି ସେ ତାଙ୍କ ନାଁରେ ଯଉ ପାର୍କଟି ଖୋଲିଛନ୍ତି ତାଙ୍କୁ ବହୁତ ସୁନ୍ଦର ଲାଗେ ସେ ତାଙ୍କର ଧାନ ବିଲ ସେଇ ପାର୍କ ଭିତରେ କରିଛନ୍ତି ତାଙ୍କର ସେହି ଧାନ ବିଲରେ ପାର୍କ ସହ ବହୁତ ଜଡିତ ତାଙ୍କର ହୃଦୟ ପୁରା ତାଙ୍କ ଜମି ପ୍ରତି ଧାନ ବିଲ ପ୍ରତି ଲାଗି ଯାଇଥାଏ। ସେ ଖାଲି ମାଣ ମାଣରେ ଜମି ଜମି କିଣି ଦେଉଛନ୍ତି। ତାଙ୍କୁ ବହୁତ ଭଲ ଲାଗେ ସେ ବିଷୟରେ ଜାଣି ପାର୍କରେ ଯେଉଁ ଜମି ଧାନ ହୁଏ ସେ ତା ବି ଭିତରେ କରିଛନ୍ତି ଏହା ଏକ ନୂତନ ପ୍ରକାର ସୌନ୍ଦର୍ଯ୍ୟ ଦେଇଥାଏ। ବିଲ ଭିତରେ ଖେବାଳିକି ସେ କରନ୍ତି ଧାନ ସେ ଧାନ ବହୁତ ସୁନ୍ଦର ଲାଗିଥାଏ।
ଧାନ ଚାଷ କରିବାଟା ଓଡିଶା ଯେହେତୁ ଗୋଟେ ଚାଷୀ ପର୍ବ ମାନେ ଚାଷୀ ଚାଷୀ ଜଷ ସହ ସେଠ ତ ଧାନ ହିଁ କରାଯାଏ। ଆ ଓଡିଶାର ପ୍ରତ୍ୟେକ ଲୋକମାନେ ଧାନ ଚାଷ ହିଁ କରନ୍ତି।
ହଁ ସବୁ ଲୋକତ ଧାନ ଚାଷ କରନ୍ତି ହେଲେ ଶରତ ପାଳିଙ୍କର ଧାନ ଚାଷ ପୁରା ଉନ୍ନତ ପ୍ରକାରର ଯାଇକି ସେ ତାଙ୍କ ଭାଇ ସୁବାସ ପାଢ଼ି ପଠାନ୍ତି ପଇସା ସେ କଲିକତାରୁ ଆଉ। ସେ ତାଙ୍କର
କରୁଛନ୍ତି ତାହେଲେ ତମେ ବି ସେଠୁ କିଛି ବି ତାଙ୍କଠାରୁ କିଛି ଶିଖିବା ଦରକାର ତାଙ୍କଠୁ ସି କି କି ଚାଷ ଜମିରେ ତାଙ୍କର ସେଇପରି କି ଜ୍ଞ ରୁହନ୍ତୁ ସାଙ୍ଗ ମୁଁ କଥା କହୁଛି ହେ
ହଁ ସାଙ୍ଗ ହଁ ସାଙ୍ଗ କୁହନ୍ତୁ,
ତ ଯେତେ ସେ ବହୁତ ଭଲ ହେଇଥିବେ ତ ସେ ବଡ ଚାଷୀ ନିହାତି ହେଇଥିବେ।
ନାଁ ନାଁ ବଡ ଚାଷୀ ନୁହେଁ। ଛୋଟ ମୋଟ ଚାଷୀ। ତା ସିଏ ଟିକେ ଗାଡ଼ି ଚଲେଇବାକୁ ବହୁତ ଭଲ ପାଆନ୍ତି ତେଣୁ ସେ ଟ୍ରାଭେରା ଗୋଟେ ସେ ଚଲାନ୍ତି, ହେଲେ ତାଙ୍କ ଚାଷ ପ୍ରତି ବହୁତ ଧ୍ୟାନ ଅଛି। ସିଏ ଯୋଉ ପାର୍କଟା କରିଚନ୍ତି ଯାହାକି ସିଦ୍ଧେଶ୍ୱରୀ ପଡ଼ିଆ ନାମରେ ପରିଚିତ। ଏ ସିଦ୍ଧେଶ୍ୱରୀ ପଡ଼ିଆଟା ପୁରା ତାଙ୍କର। ସେଇ ଖାଲି
ଓ ଆଚ୍ଛା ତାହେଲେ ତାହା ଭଲ କଥା ତମେ ମାନେ ସମସ୍ତେ ସେଠିକି ଯାଉଥିବ।
ନାଁ ନାଁ ଛି ଛି ଛି ଛି ସେ ଜାଗାକୁ ଯିବା ମତେ ବହୁତ ଭଲ ଖରାପ ଲାଗେ। କାରଣ ସେଠି ସ୍ୱପ୍ନା ପାର୍କ ଅଛି ନା, ସ୍ୱପ୍ନା ପାର୍କରେ ମୁଁ ସକାଳୁ ଉଠି ଯୋଉ ସୁନ୍ଦର ସୁନ୍ଦର ପରିବେଶର ଦୃଶ୍ୟ ଦେଖେ ଆହା କି ସୁନ୍ଦର ଲାଗେ, ସେ ଯୋଉ ଛାତ ଉପରେ ରହି। ସିଏ ଦର୍ଶନ ଦିଅନ୍ତି ବହୁତ ସୁନ୍ଦର ଲାଗେ। ସଖାଳୁ ସଖାଳୁ ସେ ମନ ମୋହିତ କରିଦିଏ। ନା ତମ ପୁଅ ମଧ୍ୟ ସୁନ୍ଦର ଲାଗେ କି?
ଏବଂ ଆମର ଯୋଉ ସା ଟପିକ୍ ଥିଲା ସକାଳର ଶାନ୍ତ ପରିବେଶ ଅଁ ତ ମନକୁ ସତେ ସ ଭଲ ଲାଗେ ସ କାଳର ଯୋଉ ଶାନ୍ତ ପରିବେଶ ରହୁଛି ତାହା ଆମ ମନକୁ ସତେଜ ମଧ୍ୟ କରେ। ଏବଂ ମାନସିକ ଚାପ ମଧ୍ୟ କମେଇଥାଏ, ଦିନ ସାରା କାମ କରିବା ପାଇଁ ନୂତନ ଉତ୍ସାହ ଓ ଶାନ୍ତି ପ୍ରଦାନ କରେ। ତ ଯେତେବେଳେ ଆମେ ସଖାଳୁ ଉଠୁଚୁ, ଯଦି ଆମେ ସଖାଳ କୁ ଜଲ୍ଦି ଉଠିଯିବା ଦେନ ଆମକୁ ସେଦିନ ଦେଖି ଏବଂ ବହୁତ ଭଲ ଲାଗୁଥିବ।
ତୁମକୁ ଯଦି କେବେ ମାନେ ଅସୁବିଧା ହୁଏ ମନକୁ ବିଷନ ଶାନ୍ତ ନ ମିିଳେ। ମନ ବିଚଳିତ ହେଇଯାଏ। ତେବେ ତମେ ଶରତ ପାଢିଙ୍କର ଧାନ କହ କୁ ଦେଖିପାରିବ।
ଆଚ୍ଛା ଠିକ ଅଛି, ମୁଁ ତମଠୁ ନିହାତି ତାଙ୍କର ଅ ନମ୍ବର ନେବି। ତାଙ୍କ ସହିତ କଥା ହେବି। ଆଉ ତାଙ୍କର ହୁଁ ଧାନ ଚାଷ ଦେଖିବା ପାଇଁ ନିହାତି ଯିବି, ଯେହେତୁ ତମେ ଏତେଥର କହିଲଣି ତ ତାଙ୍କ ବିଷୟରେ ତ ମୁଁ ନିହାତି ଯିବି। ହଉ ସାଙ୍ଗ, ତ ମୁଁ ଆଜି ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା, ଆଉ ମୁଁ ତମ
ଟିକେ ଶୁଣ ମୋ କଥାଟା ଟିକେ ଶୁଣ, ତମେ ସ୍ୱପ୍ନା ପାର୍କକୁ ଯାହା ହେଲେ ବି ଯିବ। ସ୍ୱପ୍ନା ପାର୍କରେ କ କଖାରୁ ଦିଟା ବୋଇତାଳୁ ଦିଟା ଆଉ ଅଛି ଗୋଟେ ଯୋଉ ଅଛି, ସେ କଖାରୁ ବୋଇତାଳକୁ ନିଶ୍ଚୟ ଦେଖିବ। ସେ ପାର୍କରେ ବହୁତ ପ୍ରକାର ପରିବା ମଧ୍ୟ ଚାଷ ହଉଛି ସେଇ ଚାଷକୁ ଦେଖି ତମେ ଆନନ୍ଦ ହେଇଯିବ, ସଖାଳୁ ସଖାଳୁ ସେ ଦୃଶ୍ୟ ଦେଖିକି ତମେ ମନମୋହିତ
ଠିକ୍ ଅଛି ଏଥର ମୁଁ ନିହାତି ଯିବି, ଏବଂ ତମ ସହିତ ମତେ ମତେ ସେଠି ଦେଖା ବି ହବ। ଆଉ ମ ତେ ନିହାତି ଭଲ ଲାଗିଲା ତମ ସହିତ କଥା ହେଇକି, ଆଉ ଆଜି ପାଇଁ ଏତିକି ଧନ୍ୟବାଦ ସାଙ୍ଗ।
ହଁ ଧନ୍ୟବାଦ ସାଙ୍ଗ।